ହଁ ଦିଦି କଣ କରୁଥିଲ?
ଏ ଧିଆରେ କଲେଜ ଯାନ୍ତୁ ବସିଛି ଆଉ ତମେ?
ହଁ ମୁଁ ଏଇଠି ବସିଥିଲି ଆଉ।
ଆଚ୍ଛା।
ହ
ଏ ଯାଇନି ଆ ବଡଲ ନାହିଁ ଯୋଉ କାନକୁ ଟିକେ ପେନ୍ ହଉଥିଲା ତ
ହଁ ଆଚ୍ଛା ଆଚ୍ଛା।
ଉ କିଏ ଉଠିକି ସକାଳଟାରେ ଯାଉଚି।
ଓହୋ ଆଉ ତମ ତମ ଝିଅ ବା ଆସିଥିଲେ କଣ ଏଗ୍ଜାମ୍ ଦେଇକି ଗଲେ ତମ ଭଉଣୀ?
ନାଇଁ ତାର କାଲି ଅଛିବା।
ଆ କୋଉ ଏଗ୍ଜାମ୍ ଚାଲିଚି?
ଆମେଯ୍ ଏମ୍ କୋବିଢ଼ି।
ଆଚ୍ଛା ଆଚ୍ଛା ଆଉ ରୋଷେଇ ଫୋସେଇ କଣ ହେଇଥିଲା?
ଆଜି ଭାତ, ଡ଼ାଲି, ଆଳୁ, ଆଳୁ, ଚଟଣି ଯୋଉଟା ସେଇଟା।
ଆଚ୍ଛା ଆଚ୍ଛା।
ଜାଣିଥିବ ହୁଁ।
ଆଉ ମାର୍କେଟେ କାଲିଯାଇ ହଁ ଆମର ହେଇଥିଲା ଡ଼ାଲି ଭାତ ଆଉ ଭଜା ହାଗା ହେଇଥିଲା ଆଉ ଆଉ ଗୋଟେ ସନ୍ତୁଳା ତରକାରୀ ହେଇଥିଲା ଆଉ।
ତମେ ଘରେ କି?
ହଁ ଘରେ ଅଛି।
ଓହୋ ଆମେ ତ ହଷ୍ଟେଲରେ ରହୁଛୁ ଆଉ ଦୁଃଖ କଥା।
କଣ ହଷ୍ଟେଲରୁୁ ଆସିଛି ଖାଇବା ନା ନିଜେ ରୋଷେଇ କରୁଛ?
ନାଇଁ ମାନେ କଲେଜ୍ ରେ ଯାଏ ବି ଯୋଉ ତାପରେ ଡ୍ରେସ୍ ସବୁବେଳେ କଲେଜ୍ କଲେଜ୍ ରେ ଖାଏ ଯେତେଳେ ଛୁଟିରେ ରୁହେ ରୁମ୍ ରେ ଖାଏ।
ଆଚ୍ଛା ଆଚ୍ଛା ତମେ କୋଉ ପିଲାଙ୍କୁ ଆକ୍ଚୁଲି ପଢ଼ାଅ ନା କଣକର?
ନାଇଁ ପଢ଼େନି ଆଡ଼ମିନିଷ୍ଟ୍ରେଟର
ଓହୋ ହ ହଁ ହଁ ହ ଆଡ଼ମିନିଷ୍ଟ୍ରେଟର ମାନେ କଣ କମ୍ପ୍ୟୁଟର କାମ ରେ ବସିଥିବେ କି କଣ ଆଉ।
ହଁ ସେ କମ୍ପ୍ୟୁଟର ଡକ୍ୟୁମେଣ୍ଟ କାମ ଏମିତି ଆଉ।
ଆଚ୍ଛ ଆଛା କଣ ସାଲାରି ଠିକ୍ ଠାକ୍ ଆସୁଚି?
ହଁ ସେଇ ଟେନ୍ ଭଳିଆ।
ହଁ ଦାଲି ଆକୁ ବଞ୍ଚି ନଥିବ ନା?
ନା ମ ସେ ହଁ ହଁ ସେତିକି ନିଜ ଖ କେତେ ସେଭିଙ୍ଗ ଦରକାର୍ ଦରକାର ଝିଅ ପିଲା ଗୁଡ଼ାନା। ଯେତେଳେ ଦେବେ ଯେବେ ଯେବେ। ହୁଁ ସେଭିଙ୍ଗ୍ ଦରକାର୍।
ହଁ।
ଆଉ ତମର ଖାଇବା?
ହଁ ଆମର ସରିଲାଣି ଭଲ ତରକାରୀ ହାଗା ହେଇଥିଲା ଡାଲି ଭାତ କା କାକୁଡ଼ି ଫାକୁଡ଼ି ଭଜା।
ହା ହା ଘରେ ତମେ ରହୁଥିଲ କୋଉଠୁ ଗୋଟେ କହୁଥିଲ?
ନାଇଁ ମୁଁ ବଲାଙ୍ଗୀରରେ ରହୁଥିଲି ଦି ବର୍ଷ ମୋର ପିଜି ସରିଲା ସେଠୁତ ପଳିଆସିଲି। ଏବେ ସରିଲା ସେ ସେପଟେ ସେପଟେ ଗୋଟେ ଲେଥା ଗୋଟେ ବଲାଙ୍ଗୀର ପଶ୍ଚିମ ଓଡ଼ିଶା ପଟେ ଗୋଟେ ଲେଥା ଗୋଟେ ମାନେ ତରକାରୀ କରନ୍ତି ମାନେ ସେଇଟା ଭଲ ଲାଗେ ମାନେ ଆମ ମାନଙ୍କୁ ଭଲ ଲାଗେ। ଆମ୍ବିଳା ଗୋଟେ କରନ୍ତି। ଲେଥା କଣ ମାନେ କହିଲ ଆମଆଡ଼େ ଯେମିତି ଗୋଟେ କାଞ୍ଜି କରିବାନି ମାନେ ଆମ ପୂର୍ବ ଆମ ପୂର୍ବ ଓଡିଶାରେ କାଞ୍ଜି କରିବେ ତାଙ୍କେ ସେଇଟାରେ କଣ ପକେଇବେ କଇଲ କଇଡ଼ ମୂଳା ଅମୃତଭଣ୍ଡା ସବୁ ପକେଇକି ପନିପରିବା ପକେଇକି ଗୋଟେ ଛୁଙ୍କ ଦେଇଥିବେ। ଆଉ ଭିତରେ ଚାଉଳ ଗୁଣ୍ଡ ଦେବେ ସେଇଟାକୁ କହୁଛନ୍ତି ଲେଥା ତାଙ୍କର।
ଓଉ ଭଲ ଲାଗେ?
ହଁ ଭଲ ଲାଗେ ଆଉ ଗୋଟେ ଆମ୍ବିଳ କରନ୍ତି ଆ ଆ ନାଇଁ ନାଇଁ ସବୁବେଳେ କରନ୍ତିନି ମାନେ ତେ ଆମର ଯୋଉ ହଷ୍ଟେଲ ରୁଟିନ୍ ମେନୁରେ ଯାହା ଥିବ ଯୋଉ ଦିନ ସୋମବାରକୁ ସୋମବାର ସେଇ ଲେଥା ଆଉ ଆ ଟମାଟ ଖଟା ଭାତ ଡ଼ାଲି ଦେବେ।
ହ ଭାତଟରେ ସେ ଲ ଟମ ଘଟା ନା
ହଁ ସେମିତି କରିକି ଦିଅନ୍ତି ଆଉ ଗୋଟେ ଆମ୍ବିଳ କରନ୍ତି ମାନେ କଣ କ ଆମପଟେ କଣ ଟମାଟୋ ଖଟା କଲେ ଆମେ ଟମାଟ ଖଟାରେ ଚିନି ହକକି ଗୁଡ ପକଉଛେ ତାଙ୍କେ କିନ୍ତୁ ସେଇଟା କଣ କହିଲ ଲଗୁଡ ପକେଇବେନି କି ମିଠା ଜିନିଷ ଚିନି ହଗ କିଛି ପକେଇବେନି ସେଟା ତାଙ୍କ ପାଇଁ ଆମ୍ବିଳ ଆଉ ଯୋଉ ଆମର ଭୋଜି ଭୋଜି ଭୋଜିରେ କଣ ଯୋଉ ଖଦରା ପକେଇକି ଯୋଉ ଟମାଟ ଖଟାଟ ଟାକୁ କରନ୍ତୁ ମାନେ କରୁଛେ ତାଙ୍କେ କିନ୍ତୁ ସେଇଟା ସେମିତି ତାଙ୍କେ ସେଟା କହୁଛନ୍ତି ନବରତ୍ନ କଟା ମାନେ ସୁ ଛୁଙ୍କ ଫୁଙ୍କ ଦେଇ ତାରେ ଖଦରା ଫଦରା ଦେଇଥିଲେ ନବରତ୍ନ ଖଟା
ମାନେ ଆମର ଯୋଉ ଖୋଟା ରୁ ତାଙ୍କ ଆଡେ କନ୍ତି ନବରତ୍ନ ଖଟା
ହଁ ନବରତ୍ନ ଖଟା
ହଁ ହଁ ମୁଁ ତମଠୁ ଗୋଟେ ଗୋଟେ ଇନ୍ସପାୟାର ହଉଛି
ହଁ ସେ ଗୋଟେ ସେମିତି ତାର ବେ ବେଲାକୁୁ କୁହନ୍ତି ଖୁରୀ
ଖୋରି କହିଲ ଲାଠ ନା ଲାଠ ବୁଝ ନା
ହଁ ତାଙ୍କରେ ଖୁରୀ ଆଉ ହଁ ପିଜୁଳି କି କହିବେ ପିଜୁଳି କହିବେ ମାୟା
ମାୟା ମାୟା ତ ମୁଁ ବୋଧେ ମତେ ପିଜୁଳି ଦେଇ କରିଦେଇଛନ୍ତି ନା
ହଁ ହ ପିଜୁଳିିକ ନେଇ ଆମେ ଜଣେ ପିଜୁଳି ଲେଭୁଆ ଗୁଆଭା ମାନେ ଇଙ୍ଗଲିଶ ରେ ତାଙ୍କର ମାୟା ଆଉ ଗୋଟେ ମାୟା
ତମଣ ସେ ଯୋଉ କାନ୍ଦିବାକୁ କଣ କହନ୍ତି?
ହଁ କାନ୍ଦିକୁ କାନ୍ଦି କୁହନ୍ତି ଆମପଟେ। ତାଙ୍କପଟେ କହନ୍ତି କାନ୍ଧିଆକୁ ସେ ସେପଟେ କହିବେ କାନ୍ଧିଆକୁ କମଳା।
ହଁ ବା ରାଗଲା ମନି ମୁଁ ରାଗି ଯାଉଛି।
ତାଙ୍କ ବି ଗୋଟେ କାନ୍ଦିଆ ଟା କହୁଛନ୍ତି କମଳା ମୁଁ କହଲିି ଭାଇରେ ନୁହେଁ।
ହୁଁ ଏଇଆଡେ ବି ଯୋଉ କେନ୍ଦ୍ରାପଡା ହେଲା ଆ ହଉ ଯୋଉ ଅ ଲ ମାନେ ଏପଡ଼ ଏନ୍ଦକ ଏନ୍ତପଡ଼ା ଅ ବାଲେଶ୍ଵର ଏଇଡା ଗାଡେ ହେଲା ଗୋଟେ କହୁଛନ୍ତି କାନ୍ଧି ତ କାଧିଆ କୁହନ୍ତି କାନ୍ଦିଆ ବଲେ ଏ କଉଛନ୍ତି ହେଲା ତାପରେ କମଳା କଉଛନ୍ତି କଞ୍ଚା କାନ୍ଧିଆକୁ କାନ୍ଦିଆ ଟା ହଉଛି କଞ୍ଚା ଟା
ହଁ।
ତାକୁ କହୁଛନ୍ତି କମଳା ହେଲା।
ହଁ।
ଆ ଆଉ ଜଣେ ଜଣ କହୁଛନ୍ତି ବଡ ଲେମ୍ବୁ ହେଲା ଛେନା, ଗୁଡ, ଲେମ୍ବୁ। ତ ମତେ ଭାର ଅଜୀବ ଲାଗୁଛି।
ସେଆ ତାଙ୍କ ଟଭାଟାକୁ ବି ଚିହ୍ନି ପାରନ୍ତିନି କଣ ବୋଲି ଅଲଗା ଗୁଟେ କଣ ଗୋଟେ କହନ୍ତି ଟଭାକୁ ଟଭାକୁ ସେଟା କଣ କହନ୍ତି ମୁଁ ଜାଣି କିନ୍ତୁ ଅଲଗା କିଛି ମାନେ କୁହନ୍ତି ମୁଁ ଥରେ ଟଭା ଖଟା କରି ଘରୁ ଧରିକି ଯାଇଥିଲି ଆଉ। ତ ସେ ଜାଣିପାରିଲେନି କହୁଛନ୍ତି ଏଇଟା କଣ ଏଇଟା କୋଉଥିରେ ହେଇଛି ଭଲ ଲାଗୁଛି। ଏଇଭଳିଆ ସବୁ।
ହୁଁ ତମେ କୁସୁମ କ ଖାଇଛ ନା?
ହଁ ହଁ କୁସୁମ କୋଳି ଖାଇଛି ନା ଆମ ପଟେ ବି ଅଛି।
ଅଛି ନା? ତମ ଉପ ମଧ ଅଧିକ ଅଛି ସେଇଟା ନା ହ। ସେଇ ଆଉ ସମସ୍ତେ କହୁଛନ୍ତି କୁସୁମ କଳି କୁସୁମ କଳି ମୁଁ କହିଲି କଣ କୁସୁମ କହ ମୁଁ ଆଜି ଯାଇକି ଏ ଖାଇନିକ ଦେଖିନି।
ଭଲ ଲାଗେ ଦିଦି ସେଗୁଡାକ ମାନେ ଉଁ ମାନେ ତା ଭିତରେ ଗୋଟେ ମଞ୍ଜି ବାହାରିବ ମଞ୍ଜି ଟା ଗୋଟେ ମାନେ ଭଲ ଲ କି ଯଦି କାଟିକି ବାହାର କରିଦବ ଗୋଟେ ନାକର ଗୁଣା ଯେମିତିଗ ଗୋଟେ ଆଗକାଳିଆ ଲୋକମାନେେ ଲଗନ୍ତିନିଇ ଭଳିଆ ଗୋଟେଇଯାଏ।
ନାେ
ସେଇ ସେଇଭଳିଆ ସେଇ ମଞ୍ଜିରୁ କୁସୁମକୁଳି ମଞ୍ଜିରୁ ମଝିରୁ ଗୋଟେ ଗୋଟେ ଥିବ ସେଇଟାକୁ କେମିତି ବାହାର କରାହେଇଯିବ। ହଁ ତା ମଞ୍ଜିରୁ ଆଉ ସେଇଟା କଣ କଲ?
ନିଜେ ହାତରେ ଧରିନି କି କେବେ ତାଙ୍କୁ ଦେଖିନି। ସମସ୍ତେ ମତେ ଏଇଟା ଆମେ ମାନେ ଯହା ସା ଯୋଉ କଥା ହଉଛି ହେଲା ତ ମୁନ ମୟ କରରପଟ ନା ଆ ସେ ନୟର ବୋଲିମ ଯୋଉ ଯୋଉ ଜଣେ ଦି ଜଣ କଥା ଅଛି ସିଏ ତାଙ୍କ ମାନଙ୍କର ବାଡିରେ ଆଉ ପାଖରେ ତ ମତେ ଜଣେ ଏମତି ଫଟୋ ପଠେଇଥିଲା। ତା ସାଙ୍ଗରେ ସେ ଛଡେଇକି ବି ମଞ୍ଜିରୁ ସେଇ ନଅଟା ସେଟା ମତେ ପଟ ପଠେଇଥିଲା ବା ବଢିଆ ହେଇଛି। ଏତେ ସୁନ୍ଦର ମାନେ ମୁଁ ବି କେବେ ଖାଇନି।
ହଁ ଲିଚୁ ଦେଖି ଲିଚୁ କେ ଚୋପାଟା ଉପରୁ ବାହାରିଲ କିନ୍ତୁ ଗୋଟେଢଳ ଢଳଢଳ ଧଳାପରସ୍ତ ଗୋଟେ ବାହାରେ ତ ସେଇଟା ସେମିତି କଣ କିଲ ବାଦାମୀ କଲର ମାନେ ଯୋଉ ଭୁଇ ଧୂଳି କଲର ହେଇ କୁସୁମ ଗୁଳିଟା ହେବେ।
ହଁ ସେ କଲର ଟା କିନ୍ତୁ ଆଉ ଖୋଲି ସାରିଲା ପରେ ତମ ଏ ଭିତ ଟା ୟେଲୋ ରସ। ହଁ ସେ ମତେ ଫଟ ପଠିଥିଲା ତ ମୁଁ ଦେଖିଥିଲି।
ହଁ ଜାମୁକୁ ଲ ଏବେ ଆମ୍ବାଟି ଚାଲିଛି ଏବେ ଜାମୁକୁ ଲେବେ ଖଜୁର କୋଳି ବି ହଁ ସରିଲା ଏଠି ଆମ। ଟେ ସରିଲା ଆମର ଗୋଟେ ସ୍ଵତନ୍ତ୍ର ଆମର ଗୋଟେ। ଗଛ ଜାମ ଗୁଳି ଅଛି ସେଟାରୁ ଆମେ ସବୁବେଳେ ଖାଇକିନାହାନ୍ତି ଆଜି ବି ଆଣିଥିଲୁ।
ବିଛା ହୋଉଥିବା ନାଁ
ହଁ ଗାଁ ଗହଳି ରେ ଖଜୁରୀ, କୋଳି, ଜାମୁ, କୋଳି, କୁସୁମ କୋଳି। ଆଙ୍କୁଲ, କୋଳି, ଆଙ୍କୁଲ, କୋଳି ଖାଇଛି ନା ନାଇଁ ନରକୋଳି।
ଅପୁଲୁ କୁଲି ଖାଆନ୍ତିନି ବା
ଆକୁଲୁ ଗୋଳି ଖାଆନ୍ତି କିଛି ମାନେ ଗୋଟେ ଗୋଟେ ଏମିତି ଖାଆନ୍ତି ଏମିତି।
ଗୋଟେ ଗୋଟେ ଖାନ୍ତି ନା
ହଁ ମାନେ ଖାଉଛନ୍ତି ଯେ ଏବେ କି ମାନେ କେହି କିନ୍ତୁ। ପ୍ରାୟ କିନ୍ତୁ ମନା କରନ୍ତି ଖାଉନାହାନ୍ତି ବୋଲି କିନ୍ତୁ ଖାଉଥିଲେ। ଆଉ ମୁଁ ବି ଖାଇଛି ସେଥିରୁ ଧଳା ଭଳିଆ ବି ବାହାରିବ ଯୋଉ ଲିଚରୁ କେମିତି ବାହାରେ।
ହଁ ହଁ ଲିଚିଚି ଲିଚୁ ହଁ ସେଇ ଦିୁ ସେଇ ଟାଇପରେ ମୁଁ ବି ଖାଇଛି ମୁ ମୁଁ ଖାଇକି। ଆଗରୁ ପଣି ଆଗ ବାହାରିଲେ ହୁଏ କିନ୍ତୁ ଅ ସେଇଟାକୁ ମାନେ ଖାଆନ୍ତିନି ସେ ପଣପଳ ହଁ ଖାଆନ୍ତିନି କନ୍ତି ମୁଣ୍ଡ ଖରାପ ହେଇଯିବ କି କଣ ଏମିତି କି ଛୋଟବେଳୁ। ତତେ କୁହନି କଣ କି ଆମକୁ କହ ମୁଁ କହିପାରିବି। ଖାଇଦେବୁ ବୋଲି କାହି କୁହନ୍ତି ହୁଁ।
ନା ନାଇଁ
ହଁ ଆର ଭୁଲସ ହୁଁ ସେଇଟା ଆ ଆ ଡିାନ୍ସ ଅଛି ହେଲା ଆମର ଟିକେ ଡିଷ୍ଟାନ୍ସ ଅଛି। ଅ କିନ୍ତୁ ଯ ଯୋଉ ରାଜାଙ୍କର ଆମର ଯୋଉ ରାଜ ଆଟ ପାଖରେ ନା
ହଁ
ରାଜାଙ୍କ ପାଖାପାଖି ବାଡି ଇରେ ଯୋଉ ମାନେ ବାହାରରେ। ରାଜାଙ୍କ ବଗିଚା ପା ହଁ ସେଠିଁ ମୁଁ ଖାଏ ଖାଇଛି ମୁଁ ତେ ହଁ କଣ ତ ବାରି ବାରି ହେଇଛି।
ଆ ତମ ଆଡେ ଅଛି ନା ନାଇ ଗଛ ତମର।
କିନ୍ତୁ କୋଉ ଗଛ
କରମଙ୍ଗା।
ହଁ କରମଙ୍ଗା ଅଛି। କିନ୍ତୁ ଏଇ ଯୋଉ ଗଛ ଟା ଅ ମାନେ ବିଜୁଳି ଗଛଟା ଟାଇପ୍ ର ଏମିତି ଆଉ। ମାନେ ପତ୍ର ଟା ହଁ। ନା ନା ସେମିତି ଦେଖିନ?
ମୁଁ ଦେଖିନି କେତେଳେ କରମଙ୍ଗା ଆମ ଗାଁରେ ବି ଗଛ ନାହିଁ ଆମ ଆଖ ପାଖରେ ବି କରମଙ୍ଗା ଗଛ ନାହିଁ।
ଏଇ ମୁଁ ଏ ଯୋଉ କୁସୁମ କୋଳି। ମୁଁ ମୁଁ ଜିନ୍ଦେଗି ରେ ବି ଖଇନି। ଏ ସବୁ ମୁଁ ଜିନ୍ଦେଗିରେ ଖାଇନି କି ଦେଖିନି ହିଁ କେବେ ବି।
ଆମ୍ବେଳି କି ପୁରା କୁସୁମ କୋଳି ଆମ୍ବେଳି ପୁରା କିନ୍ତୁ ଲାଗେ ଭଲ ଯେ
ହୁଁ ତାକୁ କହନ୍ତି କି ଯୋଉ ଲୁଣ ଟିକେ ଲଙ୍କା ଗୁଣ୍ଡ ପକେଇକି ଆଉ ଫ୍ରିଜ ରେ ରଖି ଦିଅନ୍ତି କଣ ପାଞ୍ଚ ପାଞ୍ଚ ଦଶ ମିନିଟ ରଖି ଦିଅନ୍ତି ତା ପରେ ଖାଆନ୍ତି ମାନେ ପୁରା ଏତେ ଟେଷ୍ଟି ମୁଁ ତା ଦେଖିକିନା ଇମ୍ପ୍ରେସନ୍ ଟା। ହୁଁ ଆଉ ଖାଇସରିଲାଣି ସବୁ।
ହଁ ଖାଇସରିଲାଣି ତମର?
ହଁ ଖାଇକି ତ ଅ ପନ୍ଦର ମିନିଟା ହେଲାଣି ଆସିଛି ଆଉ।
କଣ କଣ ହେଇଥିଲା ତମର ଆଜି ଆଇଟମ୍?
ଭାତ ଡାଲି ଆଉ ଆଳୁ ଚଟଣି ହେଲା। ଆଉ ଏମତି ପାଗ ମିକ୍ସର ଫିକସର କରିଦେଇ ଖାଇଦେଇଛି ଆଉ।
ହ ହଁ ହଉ ଦିଦି ରଖୁଛି।
ହଁ ହଁ ଠିକ ଅଛି।